ହୁଁ ହାଲୋ। ଆଜ୍ଞା ନମସ୍କାର। କଣ କରୁଚନ୍ତି।
ଆଜ୍ଞା ଏଇ ଘରେ ହିଁ ଥିଲି ଆଉ। ମାନେ ହସ ଏବେ ତ ପଳେଇ ଆସିଛି ଘରୁ ପଳେଇ ଆସିଛି ମେସ୍ ରେ।
ଓ ହୋ ଆପଣ କୋଉଠି ରହୁଛନ୍ତି କି?
ଆଜ୍ଞା ବାରିପଦାରେ।
ବାରିପଦାରେ?
ଆଜ୍ଞା।
ଅ ହୋ।
ଆପଣ କୋଉଠି ଅଛନ୍ତି?
ଆମେ କେଉଁଝର୍।
ଆଜ୍ଞା।
ହୁଁ। ଖାଇ ସାରିଲେଣି ଆପଣ?
ଆଜ୍ଞା ଏବେ ଖା ଖାଉଥିଲି ଆଉ ସର୍ଲା ଏବେ।
କଣ ପଢୁଛନ୍ତି?
ଆଜ୍ଞା।
କଣ ପଢୁଚନ୍ତି?
ଆମେ ଗ୍ରାଜୁଏସନ୍ କରୁଛୁ।
ଗ୍ରାଜୁଏସନ୍?
ଆଜ୍ଞା ଆପଣ କଣ କରୁଛନ୍ତି?
ଆମେ ହାଉସ୍ ୱାଇଫ୍।
ଆଚ୍ଛା।
ଆଉ ଆପଣଙ୍କ ଘରେ କିଏ କିଏ ଅଛନ୍ତି ସବୁ?
ଘରେ ଅଛନ୍ତି ବାପା ମା ବଡ ଆପା ଉ ତା ଦା ଆଉ ଏମିତି ବଡ ମା ବି ଅଛନ୍ତି ନାନୀ ମାନେ ଥିଲେ ତା ନାନୀ ମାନେ ଥିଲେ ଏବେ ତ ବା ବାହା ଦେଇ ଦେଇଛନ୍ତି ଆଉ।
ଆପଣଙ୍କ ଉପରେ ତ ନାନୀ ମାନେ ଆପଣ ଆପଣ ସାନ
ଆଜ୍ଞା।
ଆପଣ କଣ କଣ ଫେମସ୍ କଣ ଆ ପଣ ଙ୍କ ଗାଁ କଣ ଫେମସ?
ଆମର ତ ସବୁବେଳେ ତ ଏଞ୍ଜୟ ହେଇ ଚାଲେ ଆଉ।
ନାଇଁ ଖାଇବା ପାଇଁ ପର୍ବପର୍ବାଣୀ କଣ ଆପଣଙ୍କ ଆଡେ ଫେମସ୍ କଣ?
ଆମର ମକ୍ର।
ମକର ଫେମସ୍?
ହଁ ମକ୍ର ଫେମସ୍ ତାପରେ ଏପଟେ ଦୀପାବଳିରେ ହୁଏ ଭଲ।
ତ ଦୀପାବଳି କେମିତି କଣ ପାଳନ୍ତି?
ହଁ ଦୀପାବଳିରେ ମାନେ ସମସ୍ତେ ଗାଁର ଲୋକ ବି ତ ସମସ୍ତେ ତ ପାଳୁଥିବେ ନା। କାଟି ମାନେ ସମସ୍ତେ ଆସିବେ ଏଘର ସେଘର ହଉଥିବେ ଆଉ। ଆଉ ଦାଉ ମକରରେ କି ହୁଏ ନା ସମ ଯେହେ ମାନେ ଅଲଗା ଲ ଅ ଲୋ କ ଘର ବି ଆମର ଘରକୁ ଆସିବେ ଆମର ଘର ଲୋକ ବି ତାଙ୍କ ଘରକୁ ଯିବେ ସେମିତି ଆଉ।
ଆଚ୍ଛା ଆଚ୍ଛା।
ପିଠା ପଣା ହୁଏ ସବୁ ଆଉ।
ହଁ ପୟା ଫୟା ବାଟନ୍ତି?
ଆଜ୍ଞା।
ପଇଆ ବାଟାନ୍ତି ଯେମିତି ବଡ଼ା ବୁଡ଼ିକି ବାଟାନ୍ତି?
ହଁ ସେମିତି ବାଣ୍ଟା ହୁଏ ତ ମାନେ ଯଦି ଏଇଟି ଅଧିକା ହେଇଗଲା ତାହେଲେ ଆଉ ଜଣକା ଘରକୁ ଦେଇଦେବେ ହଁ ସେମିତି ହୁଏ।
ଅହୋ। ନାଇଁ ଯୋଉ ପଇଆ ବାଟାନ୍ତି ଯୋଉ ବଡ଼ା ବୁଡ଼ି ସାଆନ୍ତ ଥାଆନ୍ତି ଯୋଉ ରୋଷେଇ ଘର ମାନଙ୍କରେ। ଯୋଉ ଆମ ଜେଜେବାବା ଜେଜେବାବା ମାନେ ମରି ଯାଇଛନ୍ତି ସବୁ।
ହଁ।
ତାଙ୍କର ସବୁ ଗୋଟେ ଗୋଟେ ଖାଡ଼ି ଧରିକି ତାଙ୍କ ନାଁରେ ସବୁ ବାଟାନ୍ତିନି ପଇଆ।
ହଁ ଜାଣିନି ସେଇଟା ତ ମୁଁ ବି ଏତେ ଦେ ଘରେ ରହିନି ମାନେ ଦେ ପ ପର୍ବବାରେ ବହୁତ କମ୍ ଯାଏ ତ ତ ସେଇଟା ଏତେ ବି
ନାଆଦୀ।
ଏତେ ଭଲ୍ ଜାଣିନି ବାଟ୍ ସେମତି ଧୀରେ ଟିକେ ଟିକେ ଜାଣିଛି ଆଉ।
ଆଚ୍ଛା ଚ୍ଛା ଛା।
ହୁଁ।
ଆ ସେଇରା ପର୍ବପର୍ବାଣୀରେ ପୟାରେ ସବୁ ଦୀପାବଳିରେ ସେରା ପିଠାପଣା କରାହୁଏ। ତାପରେ ତାଙ୍କର ବି ପିଣ୍ଡ ଦାନ କରାହୁଏ।
ହଁ ଯୋଉଠି ପୂଜା କରନ୍ତି ସେଇଠି ଦି ପ ପକା ଯାଏ ଆଗ ତାପରେ ଖିଆଯାଏ।
ହଁ ସେରା ପିଣ୍ଡ ଦେ ଦିଅନ୍ତି ଦେଇକି ତାଙ୍କ ନା ମାନଙ୍କରେ ସବୁ ବାଢ଼ନ୍ତି। ତାପରେ ସେଠୁ ଖାଡ଼ି ନିଆଁ ଲଗେଇକି କି ଯୋଉଟାରେ ଯୋଉ ପଟରେ ଯାହା ଅଛି ତାକୁ ଆଣିକି ପଦାରେ ସବୁ ବୁଲେଇ ବୁଲାକି ତାକୁ ବାଟାନ୍ତି। ତାପରେ ଯାଇଙ୍କି ଘର ଲୋକ ଖିଆପିଆ କରନ୍ତି।
ହଁ ସେମ୍ତି ହୁଏ ଏଠି ଏତେ ହୁଏନି ବୋ ଦେ ସେଇ ଖାଲି ମାନେ ପିଠା ନେଇକି ଫାଷ୍ ଟ ଯୋଉଠି ପୂଜା ହୁଏ ସେଇଠି ପୂଜା କରିଦିଅନ୍ତି ତାପରେ ଖିଆଯାଏ।
ଆଛା ଆଛା ନାନୀମାନେ କୋଉଠି ବାହା ହେଇଛନ୍ତି ସବୁ?
ଅଁ ନାନୀ ମାନେ ଗୋଟେ ଜଣେ ଅଛନ୍ତି ରାଇରଙ୍ଗପୁର ପା ପାଖାପାଖି ହିଁ ଦି ଦି ଦି ଜଣ ଯାକୁ ଦିଆହେଇଛି। ହେଲେ ଏ ଯୋଉ ଜଣେ ଅଛନ୍ତି ଟାଟାରେ ଆଉ ଜଣେ ଅଛନ୍ତି ଏ ଝାରସୁଗୁଡା।
ଝାରସୁଗୁଡା, ତାଙ୍କର ଫ୍ୟାମିଲି ସବୁ କଣ କେମିତି?
ଫ୍ୟାମିଲି ଟେ ମାନେ ବାପା ମା ଅଛନ୍ତି ଭାଇ ତ ଅ ଚ ଭଉଣୀ ଅଛନ୍ତି। ଆଉ ଭଉଣୀକୁ ତ ବାହା ଦେଇ ଦେଇଛନ୍ତି। ଆଉ ତାଙ୍କର ଭଉଣୀ ବି ଇଏ ଜବ୍ କରୁଛନ୍ତି।
ଆଚ୍ଛା ଆଛା ଆଛା ତାଙ୍କର ନା ପିଲାପିଲି ତାଙ୍କର କଣ ପୁଅ ଝିଅ କେତେ?
ଏତେ ତ କହିପାରିବିନି ମୁଁ ବି ତ ଯାଇନି ଏଇ ଫାଷ୍ଟ। ତ ନୂଆ ନୂଆ ହିଁ ଦିଆହେଇଛି ଆଉ ଯାଇନି ଘରକୁ କାହାରି ଘରକୁ ବି।
ଓହୋ ତାହେଲେ ଆପଣ ଏଇଠି ରହୁଛନ୍ତି ସବୁବେଳେ ହଷ୍ଟେଲ ରେ?
ହଁ ମେସରେ ରହୁଛି ଆଉ।
ମେସରେ ରହୁଛନ୍ତି।
ଆଜ୍ଞା।
ଏଟା ଗ୍ରାଜୁଏସନ କେତେ ବର୍ଷ?
ସେକେଣ୍ଡ ଇୟର ଚାଲବ।
ସେକେଣ୍ଡ ଇୟର ତାପରେ ଆହୁରି ବର୍ଷେ ଅଛି ବୋଧେ।
ନା ଚାରି ବର୍ଷ ଅଛି।
ଚାରି ବର୍ଷ?
ହଁ।
ଓ ହୋ।
ଚାରି ବର୍ଷ ଅଛି ଚାରି ବର୍ଷ କମ୍ପ୍ଲିଟ ହେଲା ପରେ ଅଲଗା ଦେ ଅଲଗା କିଛି କରତେ ହବ ଆଉ।
ଆଗରୁ କଣ ପ୍ଲସ ଟୁ କରିକି ତାପରେ ଗ୍ରାଜୁଏସନ କଲେ?
ଆଜ୍ଞା।
ପ୍ଲସ ଟୁ କୋଉଠି କରିଥିଲେ?
ପ୍ର ଏଇ ବାରିପଦା ରେ ହିଁ କରିଥିଲି।
ସେଇ ବାରିପଦାରେ? ଆଛା ଆଛା, ବାପା କଣ କଣ କରନ୍ତି?
ବାପା କିଛି ନାହିଁ ଚାଷ କରନ୍ତି ଆଉ। ହଁ। ତାପରେ ଏଇନେ ଚାଷ ବି ଛାଡି ଦେଇଚନ୍ତି। ହଁ।
ଓହୋ। ଆଉ କଣ ଗ୍ରାଜୁଏସନ ପରେ କଣ କରିବେ ବୋଲି ଭାବିଚନ୍ତି?
ଆଉ ଏଇ ଏଣ୍ଟ୍ରାନ୍ସ ଦେଇତେ ହବ ଜବ ପାଇଁ, ଏଇନା ଜବ୍ ତ ବେଶୀ ଦର କାର। ଜବ ଅ ଜଲଦି ଦରକାର ବାପା ମାନେ ବି ବୁଢା ତ ହେଇଗଲେଣି ଆଉ।
ହଁ ସେ ତ ସୁନିଶ୍ଚି ତ ସିଏ ଯାହାନେ କୋଉଠି ଯୋଉଠି ହେନେ ଯାହାନେ ଗୋଟେ ସେଟଲ ହେଇଗଲେ ସେ ଯାହା ହେନେ ବାପା ମାଙ୍କର ଗୋଟେ ଚିନ୍ତା ଯିବ, ତାଙ୍କୁ ବି କିଛି ସାହାଯ୍ୟ ହେଇପାରିବା।
ହଁ।
ଆଉ ପିଲାମାନେ ସବୁ ଭଲ ମଣିଷ ହେଲେ ବାପା ମାଙ୍କର ଗୋଟେ ଗର୍ବ। ନାଇଁ କି?
ଆଜ୍ଞା।
ଆଉ କଣ କରିବା ଦେଖିଆ ବାପା ମା କଣ ସରୁ ଆଗେ ପଢାପଢି ସରୁ। ହଁ ଦେଖିବା ତାପରେ କଣ ହଉଛି ଆଉ। ଆଉ ମାଙ୍କର ବାପାଙ୍କ ଦେହ ଭଲ ଅଛି?
ହଁ ଦେହ ଠିକ ଅଛି ଏବେ ତେ ଆଗରୁ ଖରାପ ଥିଲା ତାପରେ ଏବେ ବିଥର ଯାଇଥିଲେ ଗୋଟେ ଦେହ ଖରାପ ଥିଲା ମାନେ ଗାଲ ଫୁଲି ଯାଇଥିଲା ତ ତାଙ୍କୁ ନେଇକି ଯାଇଥିଲି ହସ୍ପିଟାଲ ହସ୍ପିଟାଲ ରୁ ନେଇକି ଏ ଦେଖେଇଲି ଡକ୍ଟରକୁ ଦେଖେଇ ସାରିକି ଆଣିକି ତ ଘରେ ଛାଡିଦେଲି। ତାପରେ ମୁଁ ତାପରେ ଦେ ଆସିବାର୍ ଥିଲା ତାପରେ ବା ମାଙ୍କ ଦେହ ପେଟ ବଥା ହେଲା। ତାପରେ ମୁଁ ମାଆଙ୍କୁ ବି ମାଆଙ୍କୁ ତ ନେଇକି ଯାଇ ନଥିଲି ମୁଁ ହସ୍ପିଟାଲ ଯାଇକି ଆଣି ଆସିି ଥିଲେ ଔଷଧ ଆଉ ଦେ ଦେଇଥିଲି ତାପରେ କହିଲେ କି ଯେ ନା ତ ଏବେ ଠିକ ଅଛି ତାପରେ ଏ ମୁଁ ପଳେଇ ଆସିଲି ତା ପରେ ପରେ।
ଆଚ୍ଛା, ଆଚ୍ଛା ଆପଣଙ୍କ ବାରିପଦାର କଣ ଫେମସ୍ ଖାଇବା କଣ କୁହନି?
ମାଂସ ମୁଢ଼ି।
ମାଂସ ମୁଢ଼ି। ସେଇଥିପାଇଁ ପଚାରିଲି ପା କଣ ଫେମସ୍ ଖାଇବା ପାଇଁ।
ହଁ ସେ ହଁ ଆଉ ଗାଁ ଗାଁ ଆଡେ ତ ସବୁ ଓ ମାଂସ ପିଠା ନହେଲେ ଦେ-ହବନି।
ହଁ।
ସମସ୍ତଙ୍କର ଗାଁ ଘରେ ଘରେ ମାଂସ ପିଠା। ଇଏ ଯେ ଇଏ ତା ଘରକୁ ଯାଉଥୁବ, ସିଏ ତା ଘରକୁ ଖାଇତେ ଯାଉଥୁବ ସେମିତି ହୁଏ ଆଉ।
ହଁ।
ଏବେ ତ ଛୁଆ ନାହାନ୍ ନହେଲେ ଛୁଆ ଥିଲୁ ବେଳେ ଦେ ଖାଲି ଏପଟ ସେପଟ ଖାଲି ଏପ୍ ଏ ଘରକୁ ଯାଉଥୁବୁ ସେ ଘରକୁ ଯାଉଥୁବୁ।
ପିଲାବେଳ କଥା କେତେ ଖୁସି କୁଅନି? ସେ ଆଉ ସମୟ ଟା ଖୋଜିଲେ ବି କେବେ ମିଳିବନି।
ହଁ ଥରେ ଚାଲିଗଲା ହଁ ଥରେ ଚାଲିଗଲା ପରେ ଆଉ ମିଳିବନି ସେଟା।
ନା ଆମେ ତ ଯାହା ହେଲେ ଏବେ ଆଉ ବଡ ହେଇଗଲେ ନା। ଆଉ ପିଲା ବେଳ ମନେ ପଡିଲେ ମାନେ ଭଉତୁ ଉ, ଇଏ ଲାଗେ।
ହଁ ଭଲ ଲାଗେନି ଆଉ।
ହଁ ସେ ବେଳରେ କି ଛି ମାନେ ଟେନସନ୍ ନାହିଁ ପୁରା ମାଇଣ୍ଡ ଫ୍ରି, ସବୁବେଳେ ମାନେ ବୁଲା ଖେଳ କୁୁଦା ସବୁବେଳେ ମାନେ ବହୁତ ମାନେ ଏତେ ବଢିଆ ମାନେ ଲାଗେ।
ହଁ ତା ତାପରେ ଯେ ଯେ ଏଇ ପ-ଟେନ୍ ଟେନ୍ ବୋର୍ଡ଼ ବେଳେ ବି ଟେନ୍ ବୋର୍ଡ ବେଳେ ବି ଆମେ ଭାବିଲୁ ଯେ ଟେନ୍ ବୋର୍ଡ ଦେଇ ସାରିଲେ ଆଉ ନିଜେ ନିଜେ ଦେ ରହିଭା। ତାପରେ ସେ ସାଙ୍ଗ କାକୁ ଆଉ ପାଉନାହିଁ କି, ସବୁ ତ ଏପଟ ସେପଟ ହେଇଯାନ୍ ଏ ପଟେ ସେପଟେ ହେଇଯାନ୍ ଆଉ କାରିଗର ସହିତ କଣ୍ଟାକ୍ଟ ନଥାଏ। ତାପରେ ବହୁତ ଦିନ ପରେ ଦେଖା ହୁଏ ବେଳେବେଳେ କଥା ହଉ ଆଉ।
ଆଉ ସେ ସାଙ୍ଗ ମାନେ ସବୁ ଯେମିତି ଏ ଏଇ ନୂଆ ବର୍ଷ ହେଲା କି ଆଉ ଗୋଟେ କଣ ଅ, ମାନେ ଏ ଇଏରେ କି ଯଦି ଏକାଠି ହେଇକି ଯୋଉ ଭୋଜି ଟା କଲେ ସେଇଟା ଆହୁରି ମାନେ ବଢିଆ ଲାଗେ।
ହଁ ମଜା ଲାଗେ ଆଉ ସମସ୍ତେ ଏକାଠି ହେଇଯିବେ ନା। ଆଗରୁ ଯେମିତି ଥିଲେ ତାପରେ ସେମ ତି ହେଇଯିବେ ସମସ୍ତେ, ଆଉ ସମସ୍ତେ ତ ଅଲଗା ଅଲଗା କୋର୍ସ ବି କରୁଥିବେ ନା, ଜବ୍ ବି କରୁ ଥିବେ ଅଧେ ଗୁଡା।
ହଁ।
ତାପରେ ଆଉ ରେ ମଜା ହବ, ସେ ସେତେବେଳେ ତ କହିବେ କି ଯେ ଆମର ଇଚ୍ଛାରେ ଯାହା କରବା ଆଉ।
ହଁ। ସେ ବେଳ ଆଉ ଖୋଜିଲେ କୋଉଠୁ ଆଉ ମିଳିବ।
ଆଉ ମିଳିବନି ଏବେ ସରିଗଲା ଟାଇମ ଏନା ଯେ ହଁ
ପିଲାଦିନ କୋଉ କଥା ଆଜି ପିଲା ବେଳ କିଏ ଆମକୁ ଖୋଜିଦବ ନା କିଏ ଆଣିଦବ ଗୋଟେ ନାହିଁ ଗୋଟେ ଗୀତ ନାହିଁ।
ହୁଁ
ଆଉ କଣ କରିବା ଆଉ।
ସମସ୍ତଙ୍କର ସରିଗଲା ଏଇ ସମସ୍ତେ ହିଁ ବଡ ହେବେ ଆମେ ତ ଭାବୁଥିଲୁ ଯେ ଏଇ ସାନ ଆଉଥରେ କେ ଟେନ କ୍ଲାସ ପଢିଥାନ୍ତୁ ହେଲେ
ହେଁ ହେଁ ହଉ ହଉ ତାହଲେ ରଖୁଚି ଆଉ କେତେବେଳେ କରିବି ଆଉ।
ଆଜ୍ଞା ଠିକ ଅଛି।
ହଉ।
ହଉ।